କରନା
ଜୟ ଜଗନ୍ନାଥ।
ଉଠିଲାଣି ଭଲ ଆଉ ତମେ ଉଠିଲଣି?
ଆଜ୍ଞା ଆପଣ ଉଠିଲେଣି?
ହୁଁ ବ୍ରସ୍ କରିସାରିଲାଣି?
ନାଇଁ ବ୍ରସ୍ କରନି ତମେ?
ନାଇଁ ନାଇଁ ଏବେ କରିବି।
ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ଆଉ ରଥଯାତ୍ରା ପ୍ଲାନିଂ କଣ ଏ ଯୋଜନା କଣ?
ଏବେ ତ କିଛି କରିନି ଭାବୁଛି ଯିବି ବୋଲି ଟିକେ ପୁରୀ ବୁଲି ପଳେଇ ଆସିିବ।
ଆଛା।
ଆପଣ ଆପଣ ମନେ କରିଚନ୍ତି କି ଯିବା ପାଇଁ?
ନା ମନ ନାହିଁ ଯେ କିନ୍ତୁ ଅଛି ତ ରଥଯାତ୍ରା ଦେଖିବା କଣ ହଉଛି।
ହଁ ମୁଁ ଇଚ୍ଛା ତ ବହୁତ ଅଛି ଯିବାର ଦେଖିବା
ଆଉ ବର୍ଷା-ବର୍ଷା ଉଠେଇଛି କି?
ହଁ ବର୍ଷା ପାଗ ତ କରିଛି ଝିପ୍-ଝିପ୍ ତ ପକଉଛି ଦେଖିବା। ଲାଗୁଛି ତ ପକେଇଲା ଭଳିଆ।
ଆଉ ଆଜି ରୋଷେଇ କଣ ହବ?
ରୋଷେଇ ମା ତ କରୁଛନ୍ତି କଦଳୀ ଆଳୁ ଭଜା, ଶାଗ ଭ ଜା ବଢିଚୁରା ଭାତ। ଆଉ ତମର?
ଆମର ସେଇ ପଖାଳ ଭାତ, ଶାଗ ଭଜା ଆଳୁ ଭଜା।
ଆଛା। ଘରେ ସବୁ ଭଲ ଅଛନ୍ତି?
ହଁ, ଭଲ ଆଉ ତମ ଘରେ?
ହଁ, ଭଲ ଅଛି। ଆଉ ଉଁ ମାର୍କେଟ ଯାଇଥିଲେ?
ହଁ, ହଁ ରଜରେ ତ ଯାଇଥିଲି ତିନିଟା ଡ୍ରେସ ଆଣିଥିଲି ଆଉ ତୁମର?
ଓହୋ! ମୋର ଆଣିଥିଲି ଚି ତିନି, ଚାରିଟା ଆଣିଥିଲି ଆଉ ଅନଲାଇନରୁ ବି ଆଣିଥିଲି। ଗୋଟେ ପିନ୍ଧିଛି, ଆଉ ଗୋଟେ ବି ପିନ୍ଧିଛି, ଆଉ ଗୋଟେ ଆଉ ପିନ୍ଧି ପାରିଲିନି ଗୋଟେ କାହିଁକି ନା ଖରାରେ ଆଉ କୁଆଡ଼େ ଯାଇପାରିଲେଣି ଯୋଉ ତ ପାଗ ଦେଇଥିଲା ଯାଇପାରିଲେନି ଘରେ ଏଇ ଥିଲି।
ଆଉ ଫା ପ୍ରଥମ ରଜରେ କୁଆଡ଼େ ଯାଇଥିଲେ ବୁଲିବାକୁ?
ପ୍ରଥମ ରଜରେ ଏଇ ପାଖରେ ଥିଲି ଟିକେ ଏଇଠି ଉଁ ଆଉ କୁଆଡ଼େ ତ ଯାଇନି ଆଉ ଘର ପାଖରେ ହି ଥିଲି। ଆଉ ତମେ?
ମୁଁ ବି ପ୍ରଥମ ରଜଟା କୁଆଡେ ଯାଇନି କି ଦୋଳି ବି ଖେଳିନି ଆମର ଏଠି ଦୋଳି ପଡିିନ ଥିଲା ତ ଖେଳ ନଥିଲି ସେଥିଲାଗି ଆଉ ଆଉ ସେ ଦ୍ୱିତୀୟ ରଜରେ କଣ ଡ୍ରେସ ପିନ୍ଧିଥିଲା?
ଦ୍ୱିତୀୟ ରଜରେ ଉଁ ଗୋଟେ ଫ୍ରକ୍ ଭଳିଆ ଟା କରିଥିଲି ସେଟା ବି ପାଖ ମାର୍କେଟରୁ ଆଣିଥିଲି ତମେ?
ହଁ, ସେଇ ଦ୍ଵିତୀୟ ରଜରେ ମୁଁ ଗୋଟେ ହଁ ଘରେ ରେଗୁଲାର ଡ୍ରେସ୍ ତେ ୟୁଜ କ ପିନ୍ଧିଥିଲି କିଛି ନୂଆଟା ପିନ୍ଧିନଥିଲି ଆଉ।
ଆଚ୍ଛା! ଆଉ ଆପଣଙ୍କର ଅ ପାଠ ପଢା ପଢି ସବୁ ସରିଲାଣି?
ହଁ, ସକାଳୁ ଟିକେ ବହିକା କାଢିଥିଲି ପଢିବା ପାଇଁ ପଢ଼ିଛି ଆଉ ପରୀକ୍ଷା ଅଛି ନା ସେଥିପାଇଁ
ଆଚ୍ଛା!
ଆର ଆଇ ବି ଥିଲା ରଜ ପୂର୍ବ ଦିନ ଆର ଆଇ ଏକଜାମ ବି ଥିଲା ସେଟା ବି ଆମେ ଯାଇଥିଲୁ ପରୀକ୍ଷା ଦେବା ପାଇଁ। ବର୍ଷା ହଉଥିଲା ସେଦିନ ବି ରଜା ପୂର୍ବ ଦିନରେ ମାର୍କେଟ ତ ବହୁତ ଜାମ ଥିଲା।
ମାର୍କେଟ ତ ବହୁତ ଜାମ୍ ପୁରା ନିଶ୍ୱାସ ହି ମାରି ହଉନଥିଲା ଯେମିତି ସୋରିଷ ପକେଇଲେ ବି ତଳେ ପଡିବନି ତାଙ୍କ ଦୋ ଗୁଣ୍ଡ ଉପରେ ହିଁ ପଡିଯିବ ବହୁତ ହିଁ ଜାମ୍ ଥିଲା। କଣ କରିବା ପୁରା ମାର୍କେଟ ଆମ ଘର ଆମ ଘର ପା ଘରେ ଆମ ଘର ବି ତ ମାର୍କେଟ ରେ ନା ଆମ ଘରକୁ ବି ଠିକ ସେ ଆସି ପାରୁନ ଥିଲ ଏତେ ମାର୍କେଟ ଜମ୍ ପୁରା ଜାମ୍। ଆଉ ପୁ ପୁରୀରେ ପୁରୀ ଯିବାରେ ତାହେଲେ ପ୍ଲାନିଂ ଅଛି?
ନା ନା। ଏଇ ଖାଣ ପୁରୀରେ ତ ପ୍ରବଳ ଭିଡ଼ ରୁମ୍ ଫୁମ୍ ତ ମିଳିବନି। ପୁରୀରେ ଯାଇ କଣ ଟି ଭି ରେ ଯାହା ଦର୍ଶନ କରିବୁ।
ଆଚ୍ଛା।
ସେଇଠି ପୁରୀରେ ଚିହ୍ନା କିଏ ଅଛନ୍ତି କି?
ହଁ ଅଛନ୍ତି ଗୋଟେ ବନ୍ଧୁ ତ ଅଛି ଦେଖିବା ପଚାରିବା। ଯଦି ନହେଲେ ଦେଖିବା ମିଳିମିଶିକି ଯିବା ଆଉ।
ହଉ ତେବେ ଆଉ। ଆଉ ଭଲ ଜାଗା ଏଇଠି କଣ ଅଛି ବୁଲିବା ପାଇଁ ଯାଜପୁରରେ? ହଁ।
ଯାଜପୁରରେ ଭଲ ଭଲ ଜାଗା ତ ଅଛି ଆମ ବ୍ୟାସ ସରୋବର ଅଛି। ମାଁ ବିରଜା ଅଛନ୍ତି। ଆଉ ବହୁତ ସାରା ଜାଗା ଅଛି ଏମିତି ତ ଅ ଆମର ଉଁ ଛତିଆ ଛତିଆରେ ମା ଛତିଆ ବି ଅଛି।
ଛତିଆ ଜଗନ୍ନାଥ ମନ୍ଦିର୍
ହଁ ଛତିଆ ବି ଜଗନ୍ନାଥ ମନ୍ଦିର ଅଛି ଆଉ କୋଉଠି? ଉଁ ହୁଁ। ଏପଟେ ମାଆ ଏପଟେ କେଉଁଝର ସାଇଟରେ ବି ମାଆ ତାରିଣୀ ଅଛନ୍ତି।
ନା ଆମ ଯାଜପୁରରେ ବିରଜା ମାଆ ବିରଜା ବୁଲି ଯାଇଚନ୍ତି?
ହଁ ବିିରଜା ବୁଲୁଚି ତମେ ବୁଲି ଆସଚ?
ହଁ ବିରଜା ବୁଲି ଯାଇଚି ଆଉ କୁସୁମା?
ହଁ କୁସୁମା ହଁ କୁସୁମା ଯାଇଚି ଥରେ ଯାଇଚି। ହଁ ଏ ଯୋଉ ବୋହୁତ ଲେଟ ହେଲା ବୋଲି ଆଉ
କେବେ କୁସୁମା ଯାଇଥିଲେ କେତେ ବର୍ଷ ହେଲାଣି?
ହେଇଗଲାଣି ଦିଇତିନି ବର୍ଷ ସମଥିଙ୍ଗ ହେଇଗଲାଣି। ନା ତମେ କେବେ ଯାଇଥିଲ?
ସେଇ ତିନିଚାରି ବର୍ଷ ହେଲାଣି ଏବେ ଯାଇନି।
ଆଚ୍ଛା।
ଖାଇବା କଣ ଖାଇ ଯୋଉ ହେଠି ଭଲ ଖାଇବା କଣ ମିଳେ?
ଆମ ବିରଜାରେ? ହୁଁ। ସେମତି ଫୁଡ କହିଲେ ଖାଦ୍ୟ କହିଲେ ହଁ ଖାଇବା
ମୁଁ ଜାଣିବାରେ ହେଠି ଗୋଟେ ନା ମୁଁ ଜାଣିବାର ହେଠି କାକରା ଭଲ ମିଳେ।
ଆଚ୍ଛା। ନା ମୁଁ କେବେ ଖାଇନି କହିଲେ ତମେ ଆସିକି ଖାଇକି ଯାଇ ସାରଲଣି।
ଖାଇନି ଶୁଣିଚି କାକରା ଭଲ ମିଳେ ବୋଲି।
ଆଚ୍ଛା। ମାଆଙ୍କ ପାଖେରେ?
ଆ ଆହାଁ ନା ନା ଏ ହଁ ମନ୍ଦିର ପ ଆଗକୁ ରହିବ ଟିକେ ପଛକୁ ଆଉ।
ହୁଁ ହୁଁ ତାହାଲେ ରୋଡ଼ରୁ ବିରଜା କେତେ ବାଟ ହବ?
ଅଳ୍ପ ବାଟ। କଣ କୋହୁନ। ବା ଆ କଣ? ମୁଁ ଗୋଟେ କରଚି। ହାଲୋ।
ହଁ।
ଆମର ଅମ୍ ସେ ଯୋଉ ବାପାଙ୍କ ସାଇକଲଟା ଖସ୍ ଆସିଗଲା ତ ଚେନ୍ ଲଗେଇବା ଆଉ।
ଅହଁ ଚେନଟା ଲଗେଇବ?
ହଁ ଚେନଟା ଲଗେଇବା ଆଉ।
ଚେନ୍ ଲଗେଇ ଶିକିଚ?
ହଁ ସକାଳେ ଖସିଥିଲା ତ ଚେନ ଚେନଟା ଲଗେଇଥିଲି ଫୁଣି ଦେଖିଲା ବେଳେ ଫୁଣି ଖସି ସେ ହେଲା ବୋଧେ ଭଲରେ ଲାଗିନଥିଲା ଆଉ।
ହଁ ଭଲସେ ଟିକେ ଲଗେଇଦିଅ ଆଉ।
ହଁ ଯାଉଚି ଲଗେଇଦେମି।
ଭଲସେ ଟିକେ ଲଗେଇଦିଅ ଯେମତି ଟୋଟାଲି ନ ଖସିବ।
ହଁ ହଁ ଲଗେଇଦବା ଆଉ।
ହ
ବ୍ର ଯାଅ ବ୍ରସ କରିଦିଅ। ଖାଇକି ପଢ ଟିକେ ତାପରେ ଡ୍ୟୁଟି ଯିବ ଆ।
ତମ ଗ ଉଁ ବାଡିରେ କଣ କଣ ଗଛ ଅଛି?
ଆମର ପିଜୁଲି ଗଛ ଅଛି। ଏମ୍ ପିଜୁଳି ଗଛ ଅମୃତଭଣ୍ଡା ଗଛ ଫୁଲ ଗଛ ବି ଅଛି ଦି ତିନିଟା ଫୁଲ ଗଛ ଅଛି। କଦଳୀ ଗଛ ଶାଗ ଗଛ ଅଛି ଛୁଇଁ ବି ହେଇଛି ତା ଦେହରେ।
ଛୁଇଁ ହେଇଛି?
ହଁ ଛୁଇଁ ବି ହେଇଛି ଫୁଲ ଧରିଛି ଆହୁରି ଛୁଇଁ ହବ। ଆଉ କଦଳୀ ଗଛ ଅଛି ତିନି ଚାରିଟା ଅମୃତଭଣ୍ଡା ଗଛ ଅଛି। ପିଜୁଳି ଗଛ ବି ଅଛି ଫୁଲ ଗଛ ତିନ ବେଶୀ ଅଛି। ମନ୍ଦାର ଫୁଲ ମନ୍ଦାର ଫୁଲ ଟଗର ଫୁଲ। ଆଉ ହେଲା ମନ୍ଦାରରେ ତିନି ଚାରିଟା ଭିଡ଼ରାଇଟ କି ଟଗର ର ଦିଟା ତିନିଟା ଭେରାଇଟି ଅସକ ଫୁଲ ଅଛି ଛି ଯୋଉଟା କି ଆମର ଜାତୀୟ ଫୁଲ ସେଇ ଫୁଲର ଗଛ ବି ଅଛି।
ଆଛା ହାମର ଅଁ କି କି ଫୁଲ ଅଛି?
ଢ ନା ମଲ୍ଲି ନାହିଁ। ଉଁ ଧଳା ଟଗର ଟା ଅଛ ଛି ଯୋଉଟା ବାସ୍ନା ହୁଏ ଯୋଉଟା ତରାଟ ସେଇ ଫୁଲଟା ଅଛି।
କଦଳୀ ଗଛ ବି ଅଛି ତାହେଲେ ଛୁଇଁ ତ ହେଲେ ଲେ ମତେ ଟିକେ ଦବ ତ।
ହଁ ହଁ ତମକୁ ତ ଆଗେ ଦିଆଯିବ ତମେ ନେଇକି ଟିପିନ୍ ଯିବ।
ଆଛା
ବର୍ଷା ବି ବର୍ଷା ପାଗ ତ କରଚି ଦେଖିଆ ବର୍ଷା ହଉଛି କି ହୋଉନି।
ବୋଧେ ରାତିରେ ବର୍ଷା ହେଇଥିଲା ନା କଣ ସେଥିପାଇଁ ଓଦା ଓଦା ଚାରିଆଡେ ଅଛି ଆଉ
ବୋଧେ ଝିପ୍ ଝିପ୍ ପକେଇଥିଲା ଜୋର ହେଇନଥିବ ଝିପ୍ ଝିପ୍ ପକେଇଥିବ। ପୁରା କଅଁଳିଆ ପାଗ ତ କରଚି ଆଉ ତମ ଅ ଘର ପାଖରେ କଣ କଣ ସବୁ ଅଛି ଟିକେ କହିବ କି କି ମନ୍ଦିର?
ଘର ପାଖରେ ଟିକେ ଦୂରରେ ଅଛି ହେଲା ଉଁ ରାଧା କୃିଷ୍ଣା ମନ୍ଦିର। ଆଉ ହେଲା ଶିବ ମନ୍ଦିର ଆଉ ଗୋଟେ ପୁରା ଟ ତ ପାଖରେ ଅଛି ହନୁମାନ ମନ୍ଦିର। ଆଉ କଣ? ଭଲ ପାର୍କ ଟା ହେଲା ଜାଣିବାରେ ହେଲା ଆମର ସରଗଡ଼ ଟା ଭଲ ପାର୍କ ଟା। ଯାଇଛି ଅଳ୍ପ ଥରେ ଦି ଥରେ ତମେ ବି କହିଲ ନା ପୂର୍ବରୁ ସରବର ପାର୍କ ବୋଲି।
ହୁଁ
ହୁଁ
ବ୍ୟାସ ସରୋବର। କୋଉ ଠାକୁର ରହୁଛନ୍ତି? ଏଇଠି କୋଉ ଠାକୁର ରହୁଛନ୍ତି?
ଉଁ ବ୍ୟାସଦେବ୍
ଆଛା
ଆଉ ଭଲସେ ତ ଜାଣିନି ଜାଣିକି ଜଣେଇମି ଆପଣ
ଆଛା ଆଉ ସେଇଠି ମୁଁ ଜାଣିଛି ସେଇଠି ଜଗନ୍ନାଥ ମନ୍ଦିର ବି ଅଛି। ସେଠି ବି ଜଗନ୍ନାଥ ମନ୍ଦିର ବି ଗୋଟେ ଅଛି।
ତାଙ୍କ ନାଁ ଅନୁସାରେ ଆମ ସହରର ନାଁ ହେଇଛି ନା ବ୍ୟାସନଗର।
ଆଛା
ହୋଉ ମୁଁ ଯାଉଚି କାମ କରିବି ତମକୁ ପରେ କଥା ହୋଉଚି
ଆଜ୍ଞ ହଉ ହଉ